ଆଛା ଆପଣଙ୍କର ଜୁ ଆରେ ମୁଁ ବି ଏମିତି ଖାଇକି ଆସିକି ବସିଛି ଆଉ। ଆଉ ଆମର ତ ଏପଟେ ବହୁତ ବର୍ଷା ହଉଛି। ଚି ଆଉ ତମର ସେପଟେ ହଉଛି କି ନାଇଁ।
ହଁ ଆମର ହଉଥିଲା। ଏବେ ଜଷ୍ଟ ଛାଡିଲା କମିଛି ଏବେ ଆଉ।
ଆଚ୍ଛା ଆଚ୍ଛା ତମର ତ ସେଇ ବିଲମାଳେ ବହୁତ ପାଣି ଥିଲା। ମାନେ ଦୁଇ ତିନି ଦିନ ତଳେ ମେ କହୁଥିଲା ବୋଧେ ତ ମୁଁ କହୁଥିଲି ଯେ ଆ ମୋର ତ ଆଜି ଏଇପଟେ ଯୋଉ ପ୍ରକାର ମେଘ ହେଇଚି। ତ ରାସ୍ତାରେ ଯାଇ ବି ହେଇପାରୁନାହିଁ। ତ ମୁଁ ଭାବୁଥିଲି ତମ ଘର ଆଡେ ଟିକେ ଯି ମୁଁ ବିତ ଯାଇପାରୁନାହିଁ ତୁ ଆସିପାରିବୁ କି।
ହଁ ଆମର ବି ଏବେ ହଉଥିଲା ଆଉ ଏବେ ଛାଡିଚି ଭାବୁଛି ଯିବି ବୋଲି। ଆ ମୁଁ ଯାଉଛି ଆଉ।
ଆଛା ଆଛା ମୁଁ କହୁଥିଲି ତୁ କେମିତି ଆସିବୁ କି?
କଁ କହିଲୁ।
ମୁଁ କହିଲି ତୁ କେମିତି ଆସିବୁ ସାଇକେଲ ରେ ନା ଗାଡିରେ ନା ଚାଲି ଚାଲି।
ନାଁ ମୁଁ ଭାବୁଚି ସାଇକେଲ
ହେ ସାଇକେଲ ରେ ଆସିବୁ। ଏବେ ତ ବହୁତ ମେଘ ହୋଇଚି। ତ ମୁଁ ଭାବୁଛି ଗାଡିରେ କାହା ସହ ଆସେ। ବୋଲି।
ହ ହଉ ମୁଁ ଭାବୁଛି ତମର ତ ଘର ପାଖ ପଡିଇଆକୁ ମୁଁ ସେଇଟିକି ଯିିବି ଭାବୁ
କଣ କହିଲୁ ସିକ ସେ ଶୁଭା ଗଲାନି।
କହୁଛି ତମ ପାଖେ ଯୋଉ ପଡ଼ିଆ ଅଛି ସେଇଠି ମୁଁ ଯାଉଛି ତୁ ବି ଆ।
ଆରେ ଯିବା କିନ୍ତୁ ସେ ପଡିଆରେ ବହୁତ କାଦ ହେଇଅଛି। ତ ସେଠି ଟିକେ ବସି ଲେ ଭଲ ଲାଗିବ ନାଇଁ। ଆମର ତ ଏଇ ମନ୍ଦିର ଦେଖିଥିବୁ ସେ ମନ୍ଦିର ପାଖରେ ଫ୳୲ନ୍ ଲାଗିଚି। ବହୁତ ବଢିଆ ମଜା ଲାଗୁଛି ସେଇ ଟିକି ଆସ। ହେରି।
ହଉ ମୁଁ ଯାଉଚି ତମ ଆଡେ ବର୍ଷା କମିଲାଣି ନା ସେଇଭଳି ହଉଛି ଏବେ ବି?
ଆରେ ବହୁତ ଜୋରରେ ମେଘ ହଉଥିଲା। ଏବେ ସାଙ୍ଗେ ସାଙ୍ଗେ କମିଛି ଆଉ ତମର ସେପଟେ କଣ ଚାଲିଛି ମେଘ ନା। କଣ?
ନା ଆମର ଏପଟେ ଘଣ୍ଟାଏ ହେଲା ଛାଡିଲାଣି। ହଉ ଆଉ ଆମର ଏପଟେ ଦୁଇ ଦିନ ହେଲା ବହୁତ ବର୍ଷା ହେଇଛି ପୁରା। ଫସଲ ବେକାର ହେଇଥିଲା।
ଆରେ ଏମିତିରେ ତ ଫସଲ ବେକାର ହେଇଚି। ଆଗକୁ ଆମର ସେ ଗଣେଶ ପୂଜା ଟା ଆସୁଚି। ସେ ଗଣେଶ ପୂଜାରେ ଯଦି ଏମିତି ମେଘ ହବ। ତ ଗଣେଶ ପୂଜାର ମଯା ପୁରା କେର କେରିଆ ହେଇଯିବ ଭଲ ଲାଗିବନି ଆଉ।
ଆଉ ମୁଁ କଣ କହୁଥିଲି କି ଯଦି ତମ ଆଡେ ବର୍ଷ ଛାଡିନି ତାହେଲେ ଛତା ଧରିକି ଆସେ ଗୋଟେ କାମଟେ ଅଛି ଏଇଠି।
ଆଚ୍ଛା ଆଚ୍ଛା ମୁଁ ଯିବି ହେଲେ ମୁଁ କହୁଥିଲି କି ସେଇ ଆମର ଆଜି ତ ସେଇ ଗଣେଶ ପୂଜାର ଟିକେ ମିଟିଂ ହଉଚି ବାକି ତୁ ଟିକେ ଜଲଦି ଆସିଲେ ଆମେ କାମ ଟା ଜଲଦି ସାରି ଦେଇଥାନ୍ତେ ଆଉ ନହେଲେ ସେଇ ଗୋଟେ କମିଟି ଟିକେ କହିବେ କି ଆସିପାରିଲୁନି କଣ ପାଇଁ ବୋଲି ଏମିତି ସେମିତି କହିବେ। ତ ମୁଁ ଭାବୁଚି ଟିକେ ତୁ ଜଲଦି ପଳେଇଆସେ, ଆସିଲେ କଥାବାର୍ତ୍ତା ହେଇକି ମୁଁ ସେଆଡେ ପଳେଇଥାନ୍ତି ଆଉ।
କୋଉଠି ଅଛୁ ଗିତ ବାଜିଲା ଭଳି ସୁଭୁଚି କୋଉଠି ପାଖାପାଖି ଅଛୁ ନା କଣ?
ଆରେ ହଁ ଏମିତି ସାଇଡରେ ଟିକେ ଏନାଉଁଶ ହଉଚି ତ। ସେଇ ଆମର ଗଣେଶ ପୂଜା ପାଇଁ ସେଥିପାଇଁ ଟିକେ ଏମତି ବସିଛି ଆଉ। ଏଥର ଟିକେ ନଈ
ତ ବସୁଚି ଗଣେଶ ପୂଜା। ହଁ ହଁ ଅଭି କମିଲା, ମୁଁ କଣ କହୁଥିଲି କି
ଆରେ ହଁ କହିବା ହେଲେ ମୁଁ କଣ କହୁଥିଲି ଯେ ତମ ଆଉ ତମ ସବୁ ଘରେ ଭଲ ଅ ଅଛନ୍ତି ନା ନାଇଁ?
ଆଚ୍ଛା ଆଚ୍ଛା ତୁ କୋଉଠି ଅଛୁ ଟିକେ ନେଟୱାର୍କ ଇସ୍ୟୁ ହେଲା ଭଳି ଲାଗୁଚି ଟିକେ ବାହାରକୁ ଆସିକି କଥା ହୁଅନ୍ତୁ ବଲେ କାମ ଟା ଭଲସେ ହେଇଯାନ୍ତା।
ହଉ ହଉ ହ ମୁ ଯାଉଚି ବାହାରକୁ
ରେ ମୁଁ କଣ କହୁଥିଲି କି ହଁ ଏଥର ତ ଟିକେ କ୍ଲିୟର ଆବାଜ ଆସିଲା ଯେ।
ହଉ କଣ କହୁଚୁ କହ?
ଆରେ ମୁଁ କହୁଥିଲି ତମର ସେଇଠି ଭୋଜି ଫୋଜି ହଉଚି ନା କଣ ବା?
ହଁ ଆମର ଏପରି ଜଣଙ୍କର ଘର ପ୍ରତିସ୍ ଅଛି ତ। ଭୋଜି ହଉଚି, ତମା ଆଡେ ଅଛି କି ଭୋଜି?
ଚା ନାଇଁ। ହେଲେ ତ ଆଜି ଭଲକି ଭୋଜି ପୁରା ଭଲକି ଖାଇଥିବୁ?
ନାଇଁ ରେ ଏବେ ଯାଏ ହେଇନି ତାଙ୍କର ବୋଧେ ଦିଟା କି ତିନିଟାରେ ଅଛି ଆଉ ଯିବା ଆଉ।
ଆଚ୍ଛା ଆଛା ତ କଣ କଣ ଆଇଟମ ହେଇଚି ଜାଣିଛୁ କି?
ନାଇଁ ମୁଁ ଜାଣିନି। ଆମ ଘର ପଡିଶା ଗୋଟେ ଅଛି ପିଲା ତା ନା ସମୀର ବୋଲି ସିଏ ଜାଣିଥିବ।
ଆଛା ଆଛା। ଆରେ ମୁଁ କଣ କହୁଥିଲି କି ଆଉ ଏବେ ତ ଯୋଉ ପ୍ରକାର ବର୍ଷା ହଉଚି ତ ବୁଲାବୁଲି ଟିକେ କରିହେବ ନାହିଁ। ତ ମୁଁ ଭାବୁଚି ସେଥିପାଇଁ ଟିକେ ଏତା କରିବା ଗୋଟେ ଫିଷ୍ଟଟେ କରିବା ଗୋଟେ ଘର ଭିତ ତରେ ଆଉ।
ହଁ ଆମର ଯୋଉ ତୁ କହୁଥିଲୁ ଯୋ ଆମର ଲିପୁ ତାଙ୍କ ଘରେ କେହି ନାହାନ୍ତି। ସେଇଠି କରିଦେଲେ ହବ ଆଉ।
ଆଚ୍ଛା ଆଚ୍ଛା ତ ଏମିତିରେ ତ ସବୁ ଆସୁତୋଷ, କପିଳ ଏମିତି ସବୁ ଅଛନ୍ତି। ତ ମୁଁ ଭାବୁଥିଲି, ଯେତେ ଜଲଦି କରିବା ସେତେ ଟିକେ ଭଲ ଆଉ। କିନ୍ତୁ ବର୍ଷା ବେଶୀ ହେଇଗଲେ ଆମର ସେଇ ଘର ଟା ବି ଟିକେ ଗଳେ ପାଣି ତ ସେଇୟା ପୂର୍ବରୁ ଆମେ କରିଥିଲେ ଭଲ ହେଇଥାନ୍ତା ଆଉ।
ମୁଁ କହୁଚି ଆମର ଯୋଉ ରାକ୍ଷୀ ପୂର୍ଣ୍ଣିମା ଆଗକୁ ଆସୁଚି, ସେଇଦିନ ସମସ୍ତେ ଆସିବେ ସେଇ ହବ।
ଆରେ ହଁ ଏମିତିରେ ତ ଆମର ଗୋଟେ ପରମ୍ପରା ଭଳି ଅଛି ଯେ, ରାକ୍ଷୀ ପୂର୍ଣ୍ଣିମା ଦିନ ଟିକେ ଆମିଷ ଖାଆନ୍ତି ଖାସ କରିକି ବି ଟିକେ ଛେଳି ମାଂସ ଖାଆନ୍ତି। ତ ସେଇ ଦିନ ଆମେ ବି କଲେ ଭଲ ହଇଥାନ୍ତା ଆଉ।
ଭାବୁଚି ସେଇଦିନ ଆମର ଯୋଉ ମଟନଟା ଟିକେ ଶସ୍ତା ହୁଏ। ମଟନ ଆଣିକି କରିଦବା ଆଉ।
ଆରେ ନାଇଁ ଭୁଲ କହ ଆମର ଏଇପଟେ ତ ମଟନ ଟିକେ ରେଟ୍ ହେଇଯାଏ ସେ ମା ଛ, ଚିକେନ ଟିକେ ଶସ୍ତା ହୋଇଯାଇଥାଏ। କୋଉପଟେ କେମିତି ଥିବ ଆଉ।
ନାଇଁ ନା ଆମର ତ ସବୁ ଭୋଜିରେ ସେଇଗୁଡା କରୁଚନ୍ତି। ତ ଆମେ ଏଇଥର ମଟନ ଫଟନ ନବା। ତମପଟେ ଯଦି ମହଙ୍ଗା ତାହେଲେ ଆମର ଏଇପଟୁ ନେଇଯିବ।
ସେଇଟା ତ ସତ କଥା ମଟନ ହିଁ କରିବା। ହେଲେ ମୁଁ କହୁଚି ଯେ ଆମର ଏଇପଟେ ଟିକେ ଅଧିକ ଦର।
ରହୁଚି। ସମସ୍ତିଙ୍କ ଡିମାଣ୍ଡକି ମଟନ ହିଁ ନବା। ତ ସେଥିପାଇଁ ଟିକେ ଅଧିକ ପଇସା ରହୁଚି ଆଉ।
ଆଉ ଆମେ କଣ କଣ ଏଇଥର କରିବା?
ଆରେ ଆବେବେ ଦେଖ ଏବେ ଆମେ ଟିକେ ମଟନ କରିବା, ତାପରେ ତୁ ତ କହୁଥିଲୁ ସେଇ ଯୋଉ ବା ଗଦା ଚିଙ୍ଗୁଡି ଟିକେ କରିବା। ବାକି ସେଇ ଆମର ଗୌତମ, ସେଇ ଟିକେ ଆମିଷ ଖାଉ ନାହିଁ। ତ ତା ପାଇଁ ସାଧା ହେଲେ ଆମେ ଯଦି ଆମିଷ ଦୁଇ ପ୍ରକାରର କରିବା ତ ସେଇ ବି ସାଧା ଦୁଇ ପ୍ରକାର ପ୍ରକାର ଖାଇବ ତ ତୁ ସାଧା ଦୁଇ ପ୍ରକାର କଣ କରିବା କହ?
ସିଏତ ଶଳା ଗୋଟେ ରହିଲା ଆଉ ଆମ ଗେଙ୍ଗରେ ଆଉ। ଶଳା ସମସ୍ତେ ଆଇଁଷ ଖାଉଚୁ ସେଇ ଖାଉନି। ତ ଗୋଟେ ତା ପାଇଁ କଣ ଗୋଟେ ଏକ୍ସଟ୍ରା ଆଇଟମ କରିବାକୁ ସବୁଥର ପଡୁଚି। ମୁଁ ଭାବୁଚି ଏଇଥର ତା ପାଇଁ ପନିର କି ମସରୁମ କଣ କୋଉଠି କରିଦବା ଆଉ।
ଆରେ ନାଇଁ ଯେହେତୁ ଆମେ ଦୁଇ ପ୍ରକାରର ଖାଇବା ଆମିଷ ତ ତା ପାଇଁ ବି ଦୁଇ ପ୍ରକାରର ସାଧା କରିବାକୁ ପଡିବ। ସେଥିପାଇଁ ମୁଁ କହୁଥିଲି କି ତୁ କହ କୋଉ ଦି ପ୍ରକାର ଆଇଟମ କରିବା କାରଣ ତୁଇଁ ତ ରୋଷେଇ କରୁ ତୋତେ ଯୋଉଟା ସାଟିସ୍ଫଏ ଲାଗିବ ସେଇଟା କରିବୁ। ବନ୍ଗ
ତ ଆଉ ସାଧାରେ ଆଉ କଣ ଅଛି? ପନିର ନହେଲେ ଛତୁ ଆଉ ଏଇ ଦିଟା କରିଦବା ଆଉ।
ତା ଯୋଗୁ ସା ତା ପାଇଁ ସାଧା କରିବା କିନ୍ତୁ ସମସ୍ତେ ଖାଇବେ ତ ସେଇଥି ଯୋଗୁ ଟିକେ ଅଧିକ ପଇସା ପୁଣି ଖର୍ ର୍ଚ୍ଚ ହେଇଥିବ ଆଉ କଣ ସେ ଏକଲା ସାଧା ଖାଇବ ନା କଣ ସେଥିପାଇଁ ଟିକେ ଅଧିକ କରିବାକୁ ପଡିବ ନା।
ଥର ହୁଏ ଆଉ।
ହଁ ହ। ଆଉ ମୁଁ କଣ ଶୁଣଥିଲି ତୋ ଭାଇର କଣ ଚାକିରି ହୋଇଯାଇଛି।
ନାଇଁ ସିଏ ଗୋଟେ ପକେଇଚି ଏବେ ଯୋ ଆଗକୁ ଆମର ଯୋଉ ଅକ୍ଟୋବର ମାସ ସେଇ ଗୋଟେ ପରୀକ୍ଷା ଅଛି। ସେଇ ପକେଇବ ବୋଲି କହୁଥିଲା ଆଉ ହେଇନି।
ଆଛା ଆଛା। ଏଇ ପାଖରେ ଗୋଟେ ପିଲାଟେ ବସଚି ଖାଲି ବିଚାର କରଉଛି କଣ କରିବି କହ ତୋ ସ କଥା କରେଇବାକୁ ବି ଦେବୁନି।
ହଁ ସେଇପଟେ ସେଇ ପିଲା ଗୁଡା ବ ସେମିତି ତମ ଗାଁ ରେ, ଇଏ ଶଳା ଭଲସେ କଥା ହଉଥିବ ଆ ସେମିତି କଣ ତମର ସିଆଡେ ଶଙ୍ଖ ଆବାଜ ଗୋଟେ ହଉଚି କଣ ହଉଚି ନା କଣ ସେଇ ଗୋଟ?
ଆରେ କହିଲି ବା ଏମିତି ଭୋଜି ଟିକେ ହଉଚି, ବାକି ଆମର ଗଣେଶ ପୂଜା ପାଇଁ ସୁବ କୁଣ୍ଟି ପୋତା ଛାଉଚି। ଦୁଇଟି ଜାଗର ସାଉଣ୍ଡୁ କୋଉଟା ଗୋଟେ ହଉଥିବ ମୁଁ ତ ତ ସହ କଥା ହେବା ପାଇଁ ଟିକେ ସାଇଡକୁ ଆସିଚି ହରି।
ଓ ହୋ। ଆମର ବି ଏଇପଟେ ଯଉ ତାଙ୍କର ଘର ପ୍ରତିଷ୍ଠା ହଉଚି ତାଙ୍କର ବୋଧେ ଶଙ୍ଖପଖ ବଜଉଛନ୍ତି। ହଁ ହାଲୋ।
ଆରେ ମୁଁ କହୁଥିଲି କି ତମର ଯୋଉ ସେଇ ଭାଇ ପାଠ ପଢୁଥିଲେ ସେ ତ ପାଠ ପଢିଲା ବେଳେ ବହୁତ ପଇସା ଖର୍ଚ୍ଚ ହଉଥିବ, ବାକି ସେଇ ପଇସାକୁ ଭରଣ କରିବା ପାଇଁ ତ ଭାଇ କଣ ଟିଉସନ ବି କରୁଥିଲା?
ହଁ ସେ ଉ ଥରେ କଣ ତାର ଏବେ ଖରା ଛୁଟି ହେଲା ଟିଉସନ ଟା ବନ୍ଦ ହେଇଯା ତା ପରଠୁ ଆଉ ପିଲା କେହି ଆସିଲେନି ବୁଝିଲୁ? ଏବେ ଆଉ ଟିଉସନ ଆଉ ବନ୍ଦ।
ଆଚ୍ଛା ଆଚ୍ଛା କାରଣ ଆମର ତ ନାଇଁ। ତ ମୁଁ କହୁଥିଲି କି ଆମର ସେଇ ଛୋଟ ଭାଇ ଟାକୁ ଡାକିକି ତମର ଠାନି ଟିକେ ପିଏଇ ଆଣିଦବୁ।
ମୁଁ ଦେଖିକି ତତେ କହିବି ପରେ ଆଉ ଯୋଉ ତୋ ଜେଜେ ବାପାଙ୍କ ଦେହ ଖରାପ ଥିଲା ଭଲ ହେଲା ନା? ନାଇଁ?
ଆରେ ତୁ ତ ଆମେ ଯେ କଲେଜ ତ ଛୁଟି ଅଛି ମୁଁ ଭାବୁଥିଲି ତୁ ମାସେ ଦୁଇ ମାସ ଟିସ କରନ୍ତୁ।
ନାଇଁ ଆମର ଆଉ କଉ ଛୁଟି ଯେ ଏଇତ କ ଆସନ୍ତା କୋଡିଏ ତାରିଖରେ ଚପିସ ଆଉ ଏବେ ହେଇପାରିବନି ତ ଯଦି ଆଗରୁ କହିଥାନ୍ତୁ କଣ ଗୋଟେ ହେଇଥାନ୍ତା?
ଆଉ ତୁ ତ ଏବେ ଇଣ୍ଟର୍ନସିପ ରେ ଯାଇଥିଲୁ ତ ସେ ଇଣ୍ଟରନସିପ ରେ କଣ କଣ? ନୂତନ ନୂତନ ସମାନ ଜାଗା ଦେଖିଲୁ କି?
ହଁ ସେଇ ଯୋଉ ଆମର ମାନେ ମାଇନିଂ ଜାଣିଚୁ ମାଇନିଂ? ଏ ଆମର ସେଇଠି କୋଇଲା ଗୋଟେ ଖଣି ହୁଏ ସେଠି ଆଉ ତୋ ଜେଜେବାପାଙ୍କ ଦେହ ଖରାପ ଥିଲା ଭଲ ହେଲା?
ଆରେ ହଁ ତାଙ୍କ ତ ଭଲ ହେଇଗଲା ସେ ଆମ ଭୁବନେଶ୍ୱର ଏମସ କୁ ଯାଇଥିଲି ସେଠି ବହୁତ ବହୁତ ଭ ଭଲ ଭଲ ଡକ୍ଟର ମାନେ ରହୁଚନ୍ତି ତ ସେଇଠି ଯୋଗୁ ଭଲ ହେଇଗଲା ତ ମୁଁ ବି ଚାହୁଁଛି କି ତୁ ତୋ ମା କୁ ଧରିକି ସେଇଠି ଗଲେ ଜଲଦି ଟିକେ ଭଲ ହେଇଯାଇଥାନ୍ତା।
ହଁ ମୁଁ ସେଥିପାଇଁ ହିଁ ପଚାରୁଚି କାହିଁକିନା ମୁଁ ତ ଦେଖିଥିଲି ଗାଁରେ ଯେତେବେଳେ ଥିଲି ତୋ ଜେଜେ ବାପାଙ୍କ ଦେହ ଖରାପ ଥିଲା। ଆଉ ତୁ କହୁଥିଲୁ ଭଲ ହେଲାଣି ବୋଲି ମୁଁ ଭାବୁଚି, ଜେଜେ ମାଆଙ୍କୁ ନେଇିବି ଜିବି ବୋଲି। ଆ କୋଉଠି କହିଲୁ ତାର ଲୋକେସନ ଟା?
ଏଇ ଆମର ବ ଭୁବନେଶ୍ୱରରେ ବରମୁଣ୍ଡା ଟିକେ ପାଖରେ। ଯାଇକି ସେଇ ଗୋଟେ କାମ କରିବୁ ସେ ବରମୁଣ୍ଡା ପାଖରେ ଓହ୍ଲେଇକି ଡାଇରେକ୍ଟ ତୁ ଅଟୋ ରେ ବସିକି କହିଦବୁ କି ଏମସ ମେଡିକାଲ ବୋଲି ସେ ତାଙ୍କେ ଟିକେ ଚାଲିକି ଯିବାକୁ ପଡିବ କାରଣ ସେଠିକି ଟିକେ ବେଶୀ ଟ୍ରାଫିକ ରହୁଚି ତ। ତାଙ୍କେ ସେଇ ଶଙ୍ଖ ପାଖରେ ଛାଡି ଦେଇଚନ୍ତି ତୁ ଟିକେ ଚାଲିକି ଯିବାକୁ ପଡିବ ଆଉ।
ତୁ ଯୋଉ ସେ ଯୋଉ ହନୁମାନ ମନ୍ଦିର ସେ ସାଇଡ ରେ ଯୋଉ ଗୋଟେ ଅଛି ମାନେ ଏଇ ଗୋଟେ ଚିକିତ୍ସାଳୟ ଲେଖାଯାଇଚି ସେଇଟା।
ଆରେ ମୋର ତ ଏତେ କାହିଁ ଧ୍ୟାନ ନାହିଁ କାରଣ ମୁଁ ମେଡିକାଲ କାମରେ ଯାଇଥିଲି ଏତେ ଏକ୍ସପ୍ଲୋର କରିନାହିଁ ଜାଗାକୁ ତ ତୁ ଟିକେ ପଚାରି ଦେଇ ଥିଲେ ସେଇଟା ଭଲ ହେଇଥାନ୍ତା ଆଉ।
ହଁ ହଉ ମୁ ତାହେଲେ ଯିବା କେତେବେଳେ ଗୋଟେ ଟାଇମ ଦେଖିକି ଆଉ। ଆଉ ତମର ସେପଟେ ବର୍ଷା ଛାଡିଲାଇଁ?
ଏ ହ ମୁଁ ଆମ ପଟେ ଛାଡିନି ତମର ବି ସେପଟେ ସେମିତି ମେଘ ଛାଡିଲାଣି? ଆଉ ମୁଁ ପହଞ୍ଚି ରକ୍ଷି ଆସେ ତୁ ବସଥାବ ଆଉ।
ହଉ ହଉ ମୁଁ ଯାଉଛି କଥା ଶିଘ୍ର ସାରେ ଆଉ।
ହଁ ହଁ ହଁ ହଉ।